ଆଗ୍ ହଁ ହଁ!
ଆମର ବର୍ଷା ହେଲାଣି ଟିପି ଟିପ୍
ଓ ଆଚ୍ଛା।
ତମର ହଉନି?
ବର୍ଷା ମାସରେ ପକୁଡି ଖାଇବାକୁ ବହୁତ୍ ଭଲ ଲାଗେ ନା?
ହଁ କାସ୍ ତୁ ଏଠି ଥାଆନ୍ତୁ ବନେଇ ଦେଇଥାନ୍ତୁ ନା?
ପକୁଡି ୱିଥ୍ ଚାୟେ।
ମୁଁ ଜାଣିଚି ତୁ କର୍ମଖୋଡିଆ ତୁ ବନେଇ ନଥାନ୍ତୁ କହିବ ଖାଅ ନା ପିଅ ନା ଶୋଇପଡ। ପାଣି ପିଇକି।
ଆରେ ଇ ସିଏ ତ ଠିକ୍ କଥା ମୁଁ କାଇଁ ସବୁବେଳେ ବନେଇ ବନଉନୁ।
ମାନେ କଣ ବଡ ଭଉଣୀ ବୋଧେ ତୁ।
ହଁ ଆଚ୍ଛା।
ବଡ ଭଉଣୀ ମା ସମାନ ଜାଣିନୁ କି ତୁ?
ନା ମୁଁ ଜାଣି।
ଟଙ୍କାଟା ଦବୁନୁ ଛାଡ।
ହବ ଯେତି ହବ ସେ ଚା ତ ଆଲୋଚନା ଆଜି ଗୋଟେ ରାକ୍ଷୀ ପୂର୍ଣ୍ଣିମାରେ କଁ ଦିଆ ହବ ମୁଁ ମନା କରୁଚି କିଛି ଦବାନି।
କାଇଁ ତୁ ମନା କଲେ କଣ ମୁଁ ଜାଣିଚି ତମ ଘର ମତେ ଭର ଭର କେ ପଇସା ଦେବେ।
ଏଁ
ଭରି ଭରି କିଅ ପଇସା ଦେବେ।
ଆଁ
ହଁ ଆମେ ଜାଣିଛି ହେଲା ଏ ମନାକୁ କାନ ଫୁଲ ଦେଇଦଲ ମତେ ତ କାଇଁ କାନ ଫୁଲ ଦେଲନି।
ତୁ ମାଗୁନୁ ତୋ ଭାଇ ତତେ କାନ ଫୁଲି ଦେବେ।
ମାଗି ହଁ ସେ ମାଗିଥିଲା।
ଆମେ ବିନା ନ ମାଗିଲେ ଠକୁଛି।
ଆଁ
ଆମେ ନ ଲା ମାଗିବା ଲୋକଙ୍କୁ କିଛି ଦଉନା।
ଆରେ ସିଏ ତ ମାଗିନଥିଲା ନା। ତମର ଶାଶୁ ମା ହିଁ କହିଥିଲେ କି ଦବୁ ତାକୁ। କଣ ସୁନା ଜିନିଷ। ତାପରେ ସିଏ ତାର ଧଇଲା ଗୋଟେ ଅ ଅଧି
ତୋ ପାଇଁ ଗୋଟେ ପିଏ ହଉଚି ମଣିପୁରୀ ହାର ମଣିପୁରରେ।
ମିଛ କଥା। ଭାଇ ପବନା ଉଡା ନା ଯାଜପୁର ପିଲା ବୋଲି ପୁରା ସଂଙ୍କେତ ଦେଇ ଦଉଚୁ।
ଆଁ
ମତେ ଏ ଟ୍ରଷ୍ଟ କରୁନା ମତେ ସେଇଟା ପସନ୍ଦ ହଉନି।
ନାଇଁ ମୋର ତୋ ଉପରେ ଟୋଟାଲ ବି ଜମା ବି ବିଶ୍ଵାସ ନାହିଁ। ଠିକ୍ ଅଛି।
ଓକେ ଓ ଓ
ଖବର କହ।
କଇଚି। କ୍ଷୀର ବାଲାକୁ ଅପେକ୍ଷା କରଚି। କ୍ଷୀର ବାଲା ଅଛି ନା ପଳେଇଲାଣି ବା ମୁଁ ଜାଣିନି। ମୁଁ ତା ଚକରେ ଘରକୁ ପଳେଇଆଇଲି। ସେ ଦେଖିଲା ବେଳେକୁ ଏତେ ବେଳ ଯାଏ ଆସିନି।
ହୁଁ ହୁଁ ନହେଲେ ଆଉ ଟିକେ ବୁଲିଥାନ୍ତୁ। ଦିଦି ବି ଜୋ ଜୋର୍ ବର୍ଷା ପକେଇଲା। ପଳେଇ ଆଇଲି ଦୌଡିକି।
ସେ ବୋଧେ ଗାଁ ଯାଙ୍କ କ୍ଷୀର ଦେଇ ଦେଇ ଦେଇକା ଲାଷ୍ଟରେ ଏଠିକି ଆସିବ। କି ପଳେଇଲାଣି କେଜାଣି।
କଣ ସେ ଏତେ ଲେଟ୍ କରୁଚନ୍ତି? ରାତି ହେଲାଣି ନା।
ହଁ ଆଇଲାଣି ଆଇଲାଣି। ଆଉ କହିବି ମୁଁ କହିବି ତୁ ଏତେ ଲେଟରେ ଦେଲେ ତୁ କ୍ଷୀର ଦେଇଦେ ଦିନେରେ। ହେ ମୋର ଆଉ ହୁଁ।
ହଉ ତୁ କ୍ଷୀର ରଖିଦେ ତାଙ୍କ ଠାରୁ।
ହୁଁ
ଏପଟେ ମୋ ସାଙ୍ଗରେ ବି ଗପ।
ଓକେ କଣ ଗପି ବି ତୁ କହ?
ତାଙ୍କୁ ପରେ କହିବୁ କାଲି ଆସିଲେ କହିବୁ କହିବୁ ଜଲ୍ଦି ଦେଇଦବ।
ଓକେ ଠିକ୍ ଅଛି।
ଆଉ କଣ ଖବର କହୁନୁ?
ସବୁ ଭଲ ଆଉ।
ଓହୋ ଆଚ୍ଛା ହୁଁ ହୁଁ।
ଘରେ କଣ କରୁଛନ୍ତି ସମସ୍ତେ?
ଘରେ ତତେ କେତେ ଥର କହିବି?
ମୋର ଟିକେ ମନ ରହେନା?
ଆଛା ଆରେ ମୁଁ କଣ କହୁଥିଲି ଆଉ ତୁ ସାଙ୍ଗମାନଙ୍କ ସହିତ କଥା ହେଇନୁ?
ନା ମୁଁ ଆଉ କାହା ସହିତ ବି କଥା ହେଇନି ଏଇ ଯୋଉ ରାକେଶ ର ଏଗେଜମେଣ୍ଟ ହେଇଗଲା?
ହଁ ଏବେ ଗଲା ଏଇ କାଲି ନା କଣ?
ତାର ବୋଧେ ଆରେଞ୍ଜମ୍ୟାରେଜ ନା କଣ ନା?
ହଁ ହଁ ସିଏ ଆରେଞ୍ଜମ୍ୟାରେଜ ସେ କାଳେ ଗୋଟେ କାହାକୁ ଭଲ ପାଇଥିଲା ସେ ପଳେଇଲା ନା କଣ ଆଉ କା ଆଉ କାହାକୁ ବାହା ହେଇଗଲା ନା ହଁ ବୋଧେ ଅଭି ଭାଇ ତ କାଲି କହୁଥିଲା?
ଓହୋ ଆଛା ଆଛା। କାମ ଦାମ କଣ କରୁଛି?
ବୋଧେ କୁଆଡ଼େ ଗୋଟେ କୋଉଠି ଅଛି ନା ମୁଁ ଦେଖି ଦେଖିଥିଲେ ଥରେ ମତେ ଇ ଇ ଇନଷ୍ଟା ଫଲୋ କରୁଥିଲା ଆଁ।
ମୁଁ ତ ଯେତିକି ଯାଣିଥିଲି ସେ ବେକାରୀ।
ମତେ ଇନଷ୍ଟା ଫଲ ଫଲ କରିଥିଲା ମୁଁ ସେଇଠି ଟିକେ ଦେଖି ଚେକ୍ କରିକି ଦେଖିଥିଲି ଗୋଟେ କୋଉ ଅଫିସ୍ ଫସସିରେ ନା ଏମିତି ଗୋଟେ ସେମତି ନୁହଁ ସେଇ ଗୋଟେ କଣ କବାଡିଆ ଖାନା ଭଳିଆରେ ବସିଥିଲା।
ହୁଁ ହୁଁ।
ଫଟ ଫଟ ଉଠେଇଥିଲା ହଁ।
ଆଚ୍ଛା।
ହଁ ତାକୁ ତ ଦେଖିଥିଲି ଆ ସେ କଣ କରୁଛି ମୁଁ ଆଉ ଜାଣିନି ଠିକ ସେ ଭାଇ ହେରିକା ଜାଣିଥିବେ?
ଅହୋ ଆଛା ଆଜି କ ଆ ଲାଇଟ୍ ଲାଗିଛି।
କଣ? ହ୍ୟାଲୋ। ଶୁଭୁଛି ନା। ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭୁଛି।
ହ୍ୟାଲୋ।
ଏ ହ୍ୟାଲୋ।
ହ୍ୟାଲୋ।
ଦିଦି। ଶୁବୁଛି ନା।
ହ୍ୟାଲୋ।
ହଁ। ହ୍ୟାଲୋ।
ହ୍ୟାଲୋ।
ଶୁଭୁଛି? ଆରେ ମତେ ତୁ ହେଲୋ କହୁଛୁ ମତେ ଶୁଭୁଛି କିନ୍ତୁ ତତେ ଶୁଭୁନି କି?
ହ୍ୟାଲୋ।
ବର୍ଷା ପାଇଁ ନେଟୱାର୍କ ପ୍ରୋବ୍ଲେମ ହଉଛି କି? ଶୁଭୁନି ତ କିଛି। ଆରେ କିଛି କହୁନୁ କଣ ପାଇଁ?
ହାଲୋ।
ହଁ ତୁ ତହାଲୋ କହୁଚି ନା ତତେ? ମୁଁ ତ ହାଲୋ କହୁଚି। ତୋର ଶୁଭୁଚି କିନ୍ତୁ ମୋ ଭାଷା ବୋଧେ ଶୁଭୁନି।
ହ୍ୟାଲୋ
ହଉ କାଟି ଦଉଛି ନହେଲେ ଶୁଭିଲା କି?